ମ୍ୟାଡ଼ାମ ନମସ୍କାର।
ହାଲୋ।
ହାଲୋ। ଆଜ୍ଞା ମ୍ୟାଡାମ ନମସ୍କାର କଣ କରୁଛନ୍ତି?
ଏଇ ବସିଛି ଆଉ ଆପଣ?
ଏଠି ଲନ୍ଚ କରିନେଇଁ ଭୋକକଲା। ବର୍ଷା ହଉ ତାଥିଲା ରୋଷେଇବାଷ ହେଇନିହିଁ ତ ଆଉ ଲଅଚ କରିନି ପେଟରେ ଓଦା ସନା ଦେଇ ଶୋଇଛି।
ଖାଇନାହାନ୍ତି ପର୍ଯ୍ୟନ୍ତ?
ଆମ ବ ସେ ବୋଉ କହିଲା ଆଉ ରୋଷେଇ ହେଇନି ତୁ ଓଦା କନା ଦେଇ ଶୋଇପଡ। ହ
ମୁଁ ଭଗବାନ। ମୁଁ ବି ଏତେ ଭୋକରେ ଶୋଇଚନ୍ତି ନିଦ ହୋଉଚି କଣ?
ନାଇଁ ମ୍ୟାଡାମ ନିଦ କଣ ଭୋକ କଲାଣି କଣ ଗୋଟେ କରିକି ଖାଇବି ଆଉ। ଆପଣ ଆଜି କଣ ଖାଇଲେ?
ମୁଁ ଆଜି ଚିକେନ ଯୋଉ ଆମର ବଟର ମସାଲା କରିଥିଲି ଆଉ।
ହୁଁ। ଗୌରବି ପଶିଥିଲା ଆମ ଘରେ ସେଇ
ଆଜ୍ଞା।
ଦି ଚୋର ପଶିଥିଲା ଆମ ଘରେ ସବୁ କଂସା ବାସନ ପିତ୍ତଳ ସବୁ ନେଇଯାଇଚନ୍ତି ଚୋରି କରିକି।
ନେଇଯାଇଚନ୍ତି ଆଉ କିଛି ନାହିଁ ରୋଷେଇ କରିବା ପାଇଁ?
କିଛି ଗୋଟେ ଚାମଚ ବି ଛାଡି ନାହାନ୍ତି।
ଏଇ ଯୋଉ ଟେଣ୍ଟ ବାଲା ଅଛନ୍ତି ସେଠି ଆପଣଙ୍କ ଘର ପାଖରେ ସେଠୁ ନେଇ ଆସନ୍ତୁ ଆମର ଯୋଉ ଚିକେନ ବଟ ବଟର ମସଲା ଟା କରନ୍ତୁ ଭଲ ଲାଗିବ ଖାଇବାକୁ ଆଉ ଚୋର ନେଇଯାଇ
କଣ କେମିତି କଣ ହବ ଟିକେ କହିଲେ ଏଇ ବଟର ମସଲା ଟା?
ଚିକେନ ଯୋଉ ବଟର ମସଲା ପାଇଁ ଚିକେନ ଆଗ ଯାଇକି ବଜାରରୁୁ ଆଣିବେ। ହେଲା କି ଉଁ ଚାରି ଜଣଙ୍କ ପାଇଁ ମୁଁ କୋହୁଚି ଚାରି ଜଣ ଖାଇିଲା ହିସାବରେ ମାନେ ଚିକେନ ଆଣିବେ ପାଂସ ଗ୍ରାମ ଆଣିକି ମାନେ ବିନା ହାଡ଼ ବାଲା। କଣ୍ଟା ନଥିବ ତାର ଆଉ ଦହି ମାନେ ହାଫ କପ୍ ଆଣିଲେ ଅଦା ରସୁଣ ପେଷ୍ଟ ବି ଦି ଚାମଚ ଦରକାର। ଲଙ୍କାଗୁଣ୍ଡ ଗୋଟେ ଚାମଚ ଆପଣ ଯେତେ ରାଗ ଖାଇବେ ମାନେ ସେଇ ହିସାବରେ ଦେବେ ଆଉ।
ହୁଁ ହୁଁ।
ଆଉ ହଳଦୀ ଗୁଣ୍ଡ ହାଫ୍ ଚାମଚ ଦରକାର ଗରମ ମସଲା ବି ହାଫ୍ ଚାମଚ। ଲୁଣ ଆପଣ ଯେତିକି ଖାଇବେ ସେଇ ଅନୁସାରେ ଦେବେ ଆଉ, ଆଉ ଲେମ୍ବୁ ରସ ଗୋଟେ ଚାମଚ ବି ପକେଇ ବେ ଚିକେନଟା ଯୋଉ ମ୍ୟାରିନେଟ୍ ଏତିକି ପକେଇକି ଚିକେନଟାକୁ ମ୍ୟାରିନେଟ କରିଦେବେ ମାନେ ଗୋଳେଇକି ରଖିଦେବେ। ଆଉ ଯୋଉ ଗ୍ରେଭି ପାଇଁକି ହୁଁ। ଗୋଳେଇକି ଘୋଡ଼େଇକି ରଖିଦେଲେ। ଯଦି ନଥିବ କିଛି କଦଳୀ ପତ୍ର ନେଇ ଆସି ଘୋଡେଇ ଦେବେ ଆଉ ଯଦି କହୁଛନ୍ତି ଥାଳି ଫାଳି ନାହିଁ।
ହୁଁ
ଆଉ ଯୋଉ ଗ୍ରେଭି ପାଇଁ କି ଉଁ ବଟଲ ଆଣିବେ କାହିଁକି ନା ବଟଲ ପଡିବ ନା।
ଆଜ୍ଞା ଆଜ୍ଞା।
ବଟର ତିନି ଚାମଚ ପକେଇବେ ଆଉ ତେଲ ଗୋଟେ ଚାମଚ ପକ୍ ବଟର ଦୋକାନରେ ମିଳିବ ଆଉ ଦହି ଯୋଉଠୁ ଆଣିଥିବେ ତାଙ୍କୁ କହିବେ ସେ ବଟର ଦେଇଦେବେ।
ହୁଁହୁଁ।
ଆଉ ତେଲ ଗୋଟେ ଚାମଚ ଦେବେ। ପିଆଜ ଦିଟା ବଡ ବଡ କାଟିି, ତେଲ ମାନେ ସୋରିଷ ତେଲ।
ପିଆଜ ଦିଟାଆ-ଆ ବଡ ବଡ କାଟିକି ରଖିିଥିବେ ଟମା ଦି ଚାରିଟା ବଡ ବଡ କାଟିବେ। ଆଉ ଅଦା ରସୁଣ ପେଷ୍ଟ ଗୋଟେ। ଆଉ କଣ ଛୋଟ ପିଆଜ ହେଲେ ଆପଣ ଚାରିଟା ପକେଇବେ ଆଉ। ବଡ଼ ପିଆଜ ହେଲେ ଦିଟା ପକେଇବେ ଛୋଟ ପିଆଜ ହେଲେ ଚାରିଟା ପକେଇବେ ଆଉ। ପିଆଜ ରସୁଣ ଫସୁଣ ଅଛି ଟି ନା ଚୋର ନେଇଯାଇଛନ୍ତି?
ପିଆଜ ରସୁଣ ଖଟ ତଳେ ରଖିଦେଇଥିଲି ନା ସେ ଦେଖୁ
ହୁଁ-ହୁଁ-ହୁଁ ଆଚ୍ଛା ଆଚ୍ଛା। ଆଉ ଯୋଉ ଅଦା ରସୁଣ ପେଷ୍ଟ କରିବେ ଗ୍ରାଇଣ୍ଡିଙ୍ଗ କରିକି ଗୋଟେ ଚାମଚ ନେବେ।
ଗ୍ରାଇଣ୍ଡର ବା ଆମର ଚୋରି କରି ନେଇଯାଇଛନ୍ତି।
ଗ୍ରାଇଣ୍ଡର ବି ନେଇଯାଇଛନ୍ତି ଆଉ ଶିଳରେ ବାଟିଦେବେ ନହେଲେ। ଶିଳରେ ବାଟିଦେବେ ଶିଳରେ ବାଟିଲେ ବି ଭଲ ଲାଗେ। କାଜୁ ବି ନେବେ ବାରଟା କି ପନ୍ଦରଟା ଖଣ୍ଡେ ନେବେ ଆଉ ଆଉ ଯୋଉ ଲ
ଆମର ଚାକର ବାକର ଅଛନ୍ତି ପା କହିଲେ ସେ କରିଦେବେ।
ହଁ ଆଉ ଆପଣ କୁହନ୍ତୁ ତାଙ୍କୁ କରିଦେବେ ଆଉ। ଯୋଉ କାଶ୍ମୀର ଲଙ୍କାଗୁଣ୍ଡ ଅଧା ଚାମଚ୍। ନେବେ ରଙ୍ଗ ପାଇଁକି କେବଳ ଧନିଆ ଗୁଣ୍ଡ ଗୋଟେ ଚାମଚ ନେବେ ଗରମ ମସଲା ବି ହାପ୍ ଚାମ୍ ମଚ୍ ନେବେ ଆଉ କସ୍ତୁରୀ ମେଥି ଯୋଉ ଅଛି ସେ ଗୋଟେ ସେ ସେଇଟା ଗୋଟେ ଚାମଚ ନେବେ ଆଉ କ୍ରିମ୍ ଗୋଟେ ମିଳୁଛି ଫ୍ରେଶ୍ କ୍ରିମ୍ ଗୋଟେ ମିଳୁଛି।
ଆଜ୍ଞା।
ଆଉ ସେଇଟାକୁ ନେବେ ମାନେ ଗୋଟେ କପ୍ ର ଚାରି ଭାଗ ନେବେ। ଗୋଟେ ଭାଗ ନେବେ ମାନେ ଗୋଟେ ଭାଗ ନେବେ ଆଉ। ଏ ଯୋଉ ଚା ପିଆ କପ୍ ଯୋଉ ନୁହଁ ଚା ଯୋଉ ପିଅନ୍ତି। ସେଇ କପ୍ ରେ ଚାରି ଭାଗରୁ ଗୋଟେ ଭାଗ ନେବେ ଆଉ।
ହୁଁହୁଁ।
ଆଉ ଚିନି ନେବେ ଗୋଟେ ଚାମଚ ଲୁଣ ଯେତିକି ଆପଣ ଖାଇବେ ସେତିକି ନେବେ ଆଉ। ତାର ହଉଛିଇ-ଇ ମ୍ୟାରିନେଟ ଯୋଉ କରିକି ରଖିଥିବେ କେମିତି କରିବେ ଜାଣି ପାରୁଛନ୍ତି? ଯୋଉ ଚିକେନ କୁ ଦହି ହଁ। ଚିକେନୁ ଦହି ଅଦା ରସୁଣ ପେଷ୍ଟ ଆଉ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଦେଇକି ତା ସାଙ୍ଗରେ ଗରମ ମସଲା ବି ଟିକେ ଦେବେ। ଲୁଣ ଆଉ ଲେମ୍ବୁ ରସ ଦେଇକି ତିରିଶ ମିନିଟ ଖଣ୍ଡେ ରଖିଦେବେ ଗୋଳେଇକି ଘୋଡେଇକି ରଖିଦେବେ।
ମ ଲେମ୍ବୁ ଗଛ ଗୋଟେ ଥିଲା ଯେ ପବନରେ ଭାଙ୍ଗିଗଲା।
ଆଉ ଗୋଟେ କିଣି ଆଣିବେ ନହେଲେ ଆଉ ଲେମ୍ବୁ ଗୋଟେ ବଜାରରୁୁ କିଣି ଆଣିବେ ଆଉ
ହ
ଆଜ୍ଞା ଆଉ ଯୋଉ କଡେଇରେ ଗୋଟେ ଚାମଚ ତେଲ ପକେଇବେ ଫାଷ୍ଟ। କଡେଇ ମାନେ ବସେଇକି ଗ୍ୟାସ ରେ ବସେଇକି ଗୋଟେ ଚାମଚ ତେଲ ପକେଇବେ। ଆଉ ଗୋଟେ ଚାମଚ ଯୋଉ ବଟର ପକେଇବେ। ତେଲରେ ବଟର ଗୋଟେ ଚାମଚ ମ ତାପରେ ଚିକେନ
ମାନେ ଦି ସାଇଡ ଏମତି ଅଶୀ ପରସେଣ୍ଟ ହବା ଯାଏ ଭାଜିବେ। ତାପରେ ବାହାର କରିକି ରଖିଦେବେ ଆଜ୍ଞା।
ମତେ ଘୋଡେଇ ବି ନାଇଁ ଖାଲି ସେ ଭା
ନାଇଁ ନାଇଁ ସେମତି ଭାଜି ଦେବେ। ଚିକେନ କୁ ଦି ପଟ ସାଇଡ ରେ ଅଶୀ ପରସେଣ୍ଟ ଯାଇବେ ଅଶୀ ପରସେଣ୍ଟ ହବା ତାକେ ଭାଜି ଦେବେ।
ଓହ।
ଆଉ କୋଡ଼ିଏ ପରସେଣ୍ଟ ଥିବ।
ତାପରେ ଗ୍ରେଭି। ପାଇଁକି ସେଇ କଡ଼େଇରେ କଣ କରିବ ନା ଦି ଚାମଚ ବଟର ପକେଇବେ। ତାପରେ ପିଆଜ ପକେଇକି ତା ଗୋଲଡେନ ହେବା ଯାଏ ଭାଜିବେ ପିଆଜ ଟାକୁ। ଆଉ ଅଦା ରସୁଣ ପେଷ୍ଟ ଦେଇଦେବେ ଗୋଟେ ମିନିଟ ଭାଜିବେ ଦେଇକି ପେଷ୍ଟଟା। ତାପରେ କଟା ଟମାଟ ପକେଇବେ କାଜୁ ପକେଇକି ନରମ ହେବା ଯାଏ ପିଆଜ ଟା। ପିଆଜ ଆଉ ଟମାଟୋ ପୁରା ନରମ ହବା ଯାଏ ପାଞ୍ଚ ଛଅ ମିନିଟ ପର୍ଯ୍ୟନ୍ତ ଭାଜିବେ। ତାପରେ ଗ୍ୟାସ ଟାକୁ ବନ୍ଦ କରିଦେବେ। ସେ ଯୋଉ ଗୁଡାକ ଭାଜି ଥିଲେ ଟମାଟୋ ଏଗୁଡା ସବୁ ଯୋଉ ଭାଜିଥିଲେ ତାକୁ କଣ କରିବି ନା ଯୋଶିଳ ମିକ୍ସଚର ଗ୍ରାଇଣ୍ଡର ତ ନାହିଁ କହୁଛନ୍ତି। ଆଣ ଶିଳରେ ତାକୁ ପୁରା ପେଷ୍ଟ ମାନେ ଚିକଣ ପେଷ୍ଟ କ ଗ୍ୟାସ୍ ନଥିଲା ଚୁଲିରେ କରିବେ ଆଉ।
ଆଜ୍ଞା ଚୁଲି ବନ୍ଦ କରିପାରିବି ଯ କେ ଚା ଜାଳ ଟା କାଢିଦବି ଆଉ।
ହଁ ଜାଳ ଟା କାଟିିଦେବେ ଚିକଣ କ୍ରି। ସେ ଯୋଉ ପେଷ୍ଟ ଟା କରିବେ ତାକୁଉଛି ପେଷ୍ଟ ବନେଇକି ତାକୁ ଛାଣିବେ। ଯେଉଁ ଖଦଟା ଗୁଡ଼ାକ ଥିବ ସେଗୁଡ଼ାକ ସବୁ ବାହାର କରିଦେବେ ଆଉ ତାପରେ ଗୋଟେ ସ୍ମୁଥ୍ ଗ୍ରେଭି ଟାଇପ୍ର ହେଇଯିବ ତାକୁ ରଖିଥିବେ। ତାପରେ ଯେତେବେଳେ କଡେଇରେ ଯୋଉ ବସେଇବେ। କଡେଇ ବସେଇକି ତାପରେ ତେଲ ପକେଇକି
ସେ ଯଉ ଛଣା ଯେଉ ଗ୍ରେଭିଟା ଯେଉ କରିନଥିଲି କି ଗ୍ରାଇଣ୍ଡିଙ୍ଗ କରିଥିଲେ। ସେଇଟା ହଉଛି ପକେଇବେ ତାପରେ କାଶ ଆମରେ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଲୁଣ ଚିନି ପକେଇବେ ପକେଇକି ପାଞ୍ଚ ମିନିଟ୍ ଖଣ୍ଡେ ତାପରେ ସେ ଯୋଉ ଭାଜିିକି ଯୋଉ ଚିକେନ ରଖିଥିଲେ। ହଁ ତାକୁ ପକେଇକି ପାଞ୍ଚ ସାତ କମ୍ୟୁନିଟୀ ମାନେ କମ୍ କମ୍ ଜାଳ୍ଳ ଦେଇକି ତାକୁ ରୋଷେଇ। ରାନ୍ଧିବେ ଆଉ ତାପରେ ଗରମ ମସଲା ଆଉ କସୁରୀ ମେଥି ଦେଇକି। କସୁରୀ ମେଥି ତାକୁ, ହାତରେ ଏମିତି ଦି ହାତରେ ଦଳକି ପକେଇବି। କାହିଁକି ନା ସେଟା ଭଲ ବାସ୍ନା ହବ। ଦି ହାତରେ ଦଳି ଟିକେ ପକେଇବି। ଆଉ ପକେଇବି। ତା'ପରେ ଲାଷ୍ଟ କୁ ଫ୍ରେଶ୍ କ୍ରିମ ଯୋଉ ଆଣିଥିବେ ଗୋଟେ ଚାମଚ ପକେଇବେ। ଆଉ, ବଟର ଗୋଟେ ଚାମଚ ପକେଇକି ଆ ଚୁଲି ଜାଳ ଟାକୁ ବନ୍ଦ କରିଦେବେ ଆଉ।
ଏ କ୍ରିମ୍ ମାଡାମ୍ ଫରେ ମଗେଇଥି?
ଆଜ୍ଞା।
ସୁଭୁନି ମ୍ୟାଡ଼ାମ୍ କୁହନ୍ତୁ।
ବେଲି ଫ୍ୟାରେ ଲଭିଲି କିମି?
ନାଇଁ ନାଇଁ ନାଇଁ! ସେଟା ଗୋଟେ ଖାଇବା କ୍ରିମ୍ ଗୋଟେ ମିଳୁଛି। ଆପଣ ଯାଇକି ବଜାରରେ ଯୋଉ ଦୋକାନ ରେ ମାଗିବେ ସେ ଦେବେ।
ହଁ, ସେଇଟା ଖାଇବା କ୍ରିମ୍ ବି ଗୋଟେ ବି ମିଳୁଛି।
ତାକୁ ଯଦି ପଠେଇଲେ, ନେଇ ଆସିବ ଆଉ।
ଆଜ୍ଞା?
ଆମ ସେ ଚାକରକୁ ପଠେଇଲେ ନେଇଆସିବ।
ଆଜ୍ଞା ଆଜ୍ଞା। ଆଉ ଯୋଉ, ଆମର ଯୋଉ, କାଶ୍ମୀର ଲଙ୍ଗା ଗୁଣ୍ଡ ଟା କାହିଁ ପକାନ୍ତି ଜାଣିଛନ୍ତି? ସେଇଗୁଡାକ ସବୁ ମାନେ, ଇଏ କଲେ। ହଁ, କିନ୍ତୁ, ରାଗ ହବନି ସେଇଟା। ନାଲି ଦେଖାଯିବ, ରାଗ ହବନି ଆଉ। କ୍ରିମ୍ ନଥିଲେ, ଯଦି କ୍ରିମ୍ ବି ନଥିବ। ଆପଣ ଯୋଉ ଏଇ ଯୋଉ, କାଜୁ ପେଷ୍ଟ ଯୋଉ କରୁନାହାଁନ୍ତି! କାଜୁକୁ ଅଧିକା ଟିକେ ପେଷ୍ଟ କରିଦେଇକି ତାକୁ ପକେଇଦବେ ଆଉ। ଆ ଯଉ ପେଷ୍ଟ ଟିକେ ଅଧିକା କରିବେ ଆଉ। ଆଉ, ଆସ ଯୋଉ ଆ ଉ ତନ୍ଦୁରୀ ମାନେ ଧୂଆଁ ଫ୍ଲେଭର କରିବା ପାଇଁ, ଯଦି ଧୂଆଁ ଫ୍ଲେଭର ଖାଇବା ପାଇଁ ଚାହିଁ ବେ ଯୋଉ ତନ୍ଦୁରୀ ଫ୍ଲେଭର ପାଇଁ, ଯୋଉ କୋଇଲା ଯୋଉ ଜଳୁଥିବ! ତାକୁ ଗୋଟେ ଛୋଟିଆ ହଁ, ଛୋଟିଆ ଗୋଟେ ତାଟିଆରେ ରଖିକି ତା' ଉପରେ ଗୋଟେ ଚାମଚ ଘିଅ ପକେଇଦେବେ। ଆଉ ଦୁଇ ମିନିଟ୍ ଯାକେ ସେ ଯଉ କଡେଇ ଟାକୁ ଢାଙ୍କିକି ରଖିବି। ହେଇଟା ହଉଛି ତନ୍ଦୁରୀ ଫ୍ଲେଭର୍ ହେଇଯିବ। ଆଉ ଏଇ ଯୋଉ ବଟ୍ ବଟର୍ ନାନ୍ ଯଉ, ଆମର ବଟର୍ ଚିକେନ୍ ମସଲାଟା ଆଁ ସେଟା ହଉଛି ନାନ୍ ସାଙ୍ଗରେ ଖାଇପାରିବେ ରୁଟି ସାଙ୍ଗରେ ବି ଖାଇପାରିବେ, ଆଉ ଜିରା ରାଇସ୍ ସାଙ୍ଗରେ ବି ଖାଇଲେ ଭଲ ଭଲ ଲାଗିବ। ମାନେ, ଗରମ ଗରମ ଖାଇଲେ ଭଲ ଲାଗିବ ଆଉ। ଆଉ ତାକୁ ଯଦି ବନେଇକି ରଖିଦେବେ। ଖାଇବେ ଦି ଘଣ୍ଟା ପରେ ସେଟା ଭଲ ଲାଗିବନି। ପୁଣି କହିବେ। ଆପଣ କହିଲେ, ମତେ ଭଲ ଲାଗିଲାନି। ଆଜ୍ଞା
ପଡ଼ି
ସୁବୁନି ମ୍ୟାଡ଼ାମ୍। କଣ କହୁଛନ୍ତି?
ମୁଁ କହିଲି ଜିଭ ପୋଡିଯାଉ ପଛେ, ସେ କରିକିରି ତତଲା ତତଲା ଖାଇଦେବି।
ଆଖି। ଆଜ୍ଞା ଆଜ୍ଞା, ଜିଭ ପୋଡିଆ ହିସାବରେ ଖାଇବେନି! ମାନେ, ଟିକେ ଦେଖିକି ଖାଇବେ ଆଉ।
ଆଜ୍ଞା ଆଜ୍ଞା, ହଉ ହଉ। ଯା ହଉ ମ୍ୟାଡମ୍ ଭଲ ରେସିପି ଟେ କହିଲେ। ମୁଁ ଶୁଣି ନଥିଲି କେବେ? ଯାହୋଉ କରିବି ଆଉ ଆଜ୍ଞା।
ଚୋର ଚୋରି କରିଛନ୍ତି ଆପଣ ଏଫେୟାର୍ ଦିଅନ୍ତୁ ପୋଲିସ୍ ଷ୍ଟେସନ୍ ଯାଇକି ଏଫେୟାର୍ ଦିଅନ୍ତୁ ମିଳିଯିବ ଆଉ ବ୍ୟସ୍ତ ହୁଅନ୍ତୁନି। ଆଗ ଖାଇକି ଯାଇକି ଖାଇଲେ ସିନା ପେଟ ଥଣ୍ଡା ରହିଲେ ମୁଣ୍ଡ ଥଣ୍ଡା ରହିବ। କି ରହିବନି?
କେତେଜଣ ଯାଇଚନ୍ତି ଏଫେୟାର୍ ଦବାକୁ?
ହଉ ହଉ ଠିକ ଅଛି ଆଜ୍ଞା ରଖନ୍ତୁ ଆଉ।
ହୋଉ ମ୍ୟାଡ଼ାମ ହୋଉ ରହୁଚି ନମସ୍କାରେ।
ଆଜ୍ଞା ଆଜ୍ଞା।